ହଁ ମୋର ମୁଁ ଲଗେଇଲିି କାହିଁ ଲାଗିଲାନି।
ମୁଁ ତ ଆପ୍ ରେ ହିଁ ଥିଲି ମୁଁ ରିସିଭ୍ କଲି ତମେ ହିଁ କଟିଗଲ
ହଉ ଏ ଏଇନେ କାଟି ସାରିଲେ ଆଉ ଥରେ ମୁଁ ଲଗେଇଦେବି
ହଁ କଣ କରୁଚ?
ଏଇ ସୋଇଛି ଆଉ
ଆଉ ଖିଆପିଆ ସରିଲାନି
ହଁ ତମର
ନାଇଁ ଖାଇନି ଏବେ ଖାଇବି ଗୋଟେ କଲ୍ କରିଦେଲା ପରେ ଯାଇକି ଖାଇବି ଆଉ
ଆଉ ଆଉ ହଁ ସବୁ ଭଲ ଅଛି ଆଉ କୁଆଡେ ସବୁ ବୁଲାବୁଲି କରିଥିବ ନା କଣ?
ନା କୁଆଡେ ଯାଇନି ମୁଁ ଘରେ ହି
ଆଉ ରଜ କେମିତି ଗଲା
ହଁ ରଜ ଭଲ ସେଲିବ୍ରେସନ ହେଇଛି। ଏଇଠି ପାଖରେ ରଜମହୋତ୍ସବ ହେଉଥିଲା ସେଠିକି ଯାଇଥିଲି ବୁଲିବା ପାଇଁ ଆଉ ତମର
ହୁଁ ଆମର ତ ସବୁ ସେଇ ଗାଁରେ ଆଉ
ଆଉ କୁଆଡେ ବୁଲା ବୁଲି କରିବା ପାଇଁ କୁଆଡ଼େ ଯାଇଥିଲ
ହୁଁ ହୁଁ ଆଜି କୁଆଡେ ଯିବିନି ମୁଁ ଘରେ ଶୋଇବି କଲ୍ କରିକି କଥା ହେବି।
କାଇଁ ବୁଲିବା ପାଇଁ କଣ ଭଲ ଲାଗୁନି
ଭଲ ଲାଗୁଛି
ଆଉ ତ ଯିବନି କହୁଚ।
ଆଜି ଟିକେ ଏଟା ଟାର୍ଗେଟ୍ ଅଛି ଗୋଟେ କରିବାର।
ହୁଁ ହୁଁ
ଆଉ କଣ ଖାଇବୁ ଏଇନାକେ?
ଆଣିଛନ୍ତି ଦେଖି କଣ କରିଥିବେ ଘରେ ସେଇଟା ଖାଇବା ଆଉ।
ମୁଁ ଖାଇସାଇଲିଣି। ଖାଲି ବରା ଜଳିଖିଆ।
ଦେଖିବା କଣ ଆଣିଛନ୍ତି ଘରେ ଖାଇବି ଯାଇକି ସେଟା। ଡାକୁଥିଲେ ଯେ ମୁଁ କହିଲି ମୁଁ ଗୋଟେ କଲ୍ କରିଦିଏ ତାପରେ ଯାଇକି ଖାଇବି ଆଉ।
ହୁଁ ତମେ ଏଟା ଫାଷ୍ଟ ନା ଆଗରୁ କେବେ କରିଚ?
ଆଁ
ପ୍ଲସ୍ ଟୁ।
ପ୍ଲସ୍ ଟୁ ସରିଲାଣି ନା ଚାଲିଚି?
କହିଲ।
ୟାପରେ କଣ କରିବ ବୋଲି ପ୍ଲାନ୍ ଅଛି?
ତାପରେ ଘରେ ପରା ଡିପ୍ଲମା କରିବେ।
ଡିପ୍ଲୋମା? ୟା ପରେ କଣ କରିବ? ହ୍ୟାଲୋ।
ତମ ଭଏସ୍ ଆସୁନି।
ନାଇଁ ୟା ପରେ କଣ କରିବ ମୁଁ କହିଲି?
ତମ ଭୟସ୍ କ୍ଲିଅର ସୁଭୁନି ନେଟୱାର୍କ ନାହିଁ ବୋଧେ। ହ୍ୟାଲୋ। ହାଲୋ। ହାଲୋ।
ଆରେ ଶୁଭୁନି କି?
ହ୍ୟାଲୋ।
ହଁ।